ଆପଣଙ୍କୁ ମୋ ଭୟସ ଶୁଭା ଯାଉଛି କି ଭଲସେ?
ହଁ ହଁ ଆପଣଙ୍କ ଭଏସ ଶୁଭୁଚି, ମୋ ଭଏସ ଶୁଭୁଚି?
ଆଜ୍ଞା ଆପଣଙ୍କ ଭଏସ ଶୁଭୁଚି ମତେ। ଆଉ ଏଇ ଭା ବସଛି ଗାଡି ଉପରେ ବସିଛି।
ଗାଡ଼ି
ଗାଡ଼ି ଉପରେ ବସିଛି।
ଆଚ୍ଛା କୁଆଡେ ଯିବେ ନା କଣ?
ନା ନା ଏଇ ଗାଡିଟା ଡବଲଷ୍ଟାଣ୍ଡ ମରା ହେଇଚି ଟିକେ ବସି ପଡିଛି ଆଉ। ଠିଆ ହେଇକି ଗୋଡ କାଟିଲା ତ ସେଥିପାଇଁ ବସି ପଇଲି ଟିକେ ଆଉ।
ଆଛା।
ହଁ। ସେ ଯେତେବେଳେ ଯାହା ଖାଇଥିଲି ଆଉ ଏବେ ଖାଇନି ଖାଇବି ଭାତ ମାମା କ କରି ସାରିଲା ପରେ ଖାଇବୁ ଆଉ।
ଆଛା ଆଉ ଆପଣଙ୍କ
ହଁ ପଚାରନ୍ତୁ କଣ ପଚାରୁଛନ୍ତି? ହ୍ୟାଲୋ ହଁ ଆସେ ସେମିତି ଆସେ ଏତେ ଭଲ ସେ ଆସେନି।
ଆଚ୍ଛା କଣ କଣ କରିପାରନ୍ତି?
ଭାତ ଆସେ ଭାତ ଆସେ ଗାଳି ପାରେନି ସେଇଟା ଅଲଗା କଥା ଛାଡନ୍ତୁ।
ଆଜ୍ଞା।
ଭାତ ବସେଇଦେବି ଗାଳି ପାରିବିନି। ତାପରେ ଏମିତି ଭଜା ଭୁଜି ଆଳୁ ଭର୍ତ୍ତା ଆଉ ଆଳୁ ଭଜା କି ଜଳଖିଆ ଆଇଟମ୍ ଟିକେ ବେଶି ଆସେ ଜଳଖିଆ ଆଇଟମ ଟା ରବିବାର ମୁଁ କରେ ନା ତ ସେଥିପାଇଁ ଜଳଖିଆ ଆଇଟମ ଯାକ ଆସେ।
ଆଚ୍ଛା।
ହୁଁ।
ଆଉ ଏମିତି ନନଭେଜ ଉପରେ କି
ନନଭେଜ ଉପରେ ମୁଁ ତ ଖାଉନି ସେଥିପାଇଁ କରୁନି କିଛି ବାବା ଖାଇଲେ ବାବା ପାଇଁ ଆଗରୁ କରିଦଉଥିଲି ଅଣ୍ଡା ଭୁଜିଆ ତମ ବାବାଙ୍କୁ ଭଲ ଲାଗେ ଅଣ୍ଡାକୁ ନା ମୁଁ ଟୋଟାଲି ଖାଉନି। ଏ ଟୋଟାକି ପୁରା ବନ୍ଦ ନା ଘରେ ଖାଉଛନ୍ତି। ଛି କାଲି ଘରେ ହେଇଥିଲା ଚିଙ୍ଗୁଡି ଘରେ ଖାଇଛନ୍ତି।
ତମକୁ ମାନେ ଇଛା ବି ହଉନି?
ନା ଟୋଟାଲ ଇଚ୍ଛା ହଉନି ଆଗରୁ ମାନେ ମୁଁ ଗୋଟେ ଛୁଆ ସୋମବାର କଣ ମଙ୍ଗଳବାର କଣ ସବୁବେଳେ ଖାଉଥିଲି ଏବେବେଳେ ଛୁଆ ମାନେ ଘରେ ଆଇଁଷ ଦେଖୁଛି ସତ କିନ୍ତୁ ମୋର ଖାଇବାକୁ ଟୋଟାଲି ଇଛା ହଉନି।
ଏଟା ବୋଧେ ଏକ୍ସସ ଖାଇବାର
ପ୍ରଭାବଟା ପଡିଗଲା ସେଥିପାଇଁ ହଁ। ତାପରେ ଏମିତି ବି ହଁ କୁହନ୍ତୁ?
ମୁଁ କହିଲି କେବେଠୁ ଛାଡ଼ିଲେଣି?
ଏଇ ହବ ଡିସେମ୍ବର ମାସ ଲାଷ୍ଟ ଆଡକୁ ଛଡି ଦେଇଛି। ମାନେ ଜାନୁଆରୀ କହିବ ମାନେ ଜାନୁଆରୀ ଫାର୍ଟ ରୁ ଚଡ଼ି ଦେଇଛି।
ଏଇଟା ନିୟୁୟର ରିଜୁଲେସନ୍ ଥିଲା ତାହେଲେ ବୋଧେ?
ହଁ ମୁଁ କହିଲି ନାଇଁ ଛାଡିବି ତ ନୂଆ ବର୍ଷ କିଛି ନୂଆ ଗୋଟେ କରାର ଅଛି ତ ଛାଡିଦେଲି ଆଉ।
ଆଚ୍ଛା।
ହଁ।
ଏବେ ଜମା ଇଚ୍ଛା ବି ହଉନି।
ମୋର ଟୋଟାଲି ଇଚ୍ଛା ହଉନି ମାନେ ମୁଁ ଗୋଟେ ପରିବା ଫରିବା ଖାଉନଥିଲି କିଛି ଖାଉନଥିଲି। ତ ମୁଁ ଏବେ ଡାଲି ଭାତ ଭଜା ଦେଇଦେଲେ ବି ମୁଁ ଖାଇଦଉ
ଆଚ୍ଛା।
ଏଇଟା ହେଲା ଆଉ ଘରେ ଟିକେ ଘରେ ଟିକେ ମୋ ପାଇଁ ଟିକେ ଅଧିକ ଟେନସନ୍ ହେଇଯାଉଛନ୍ତି କି ମୋ ଛୁଆଟା ଖାଉନି ଆଉ ତାକୁ ଟିକେ ପନି ପନିର ଫନିର କି ଛତୁ ଫତୁ ଆଣିକି ଦେଲେ ସେ ଖାଇବ ଛତୁ ହଁ ଛତୁ ଖାଉଛି କିନ୍ତୁ ଏକ୍ସସେସ ଦିଥରୁ ତିନି ଥର ଅଧିକ ଖାଇଲେ ବାନ୍ତି ଲାଗୁଛି।
ତମକୁ ତାହେଲେ କଣ ଭେଜିଟେବଲସ ହିଁ ବେଶ୍
ଭେଜିଟେବଲ ପସନ୍ଦ ଆଳୁ ଖାଏନି ବେଶି ମୋଟା ହେଇଯିବି କାଳେ ଆଳୁ
ନିଜକୁ ମେଣ୍ଟେନ କରିକି ରଖିଛନ୍ତି ତାହେଲେ ଆଉ।
ଆଜ୍ଞା।
ଜିମ୍ ଫିମ୍ ଯାଉଛନ୍ତି ନା ନାଇଁ?
ଜିମ୍ ଫିମ୍ ନାଇଁ। ଯୋଗ ଆଗରୁ କରୁଥିଲି ଏବେ କିଛି କରିପାରୁନି ଏବେ ମେନ୍ କଥା ହେଲା ପ୍ଲସ୍ ଟୁ ପରେ ଯୋଉ ପିଲା ଘରେ ରୁହନ୍ତି ମାନେ ମୋର ପ୍ଲସ୍ ଷ୍ଟୁ ପରେ କିଛି ସେକ୍ସନ ଆସିଲାନି ତ କିଛି ଖାଇଲି ପିଇଲିି ଘରେ ଘରେ ବସିଲି ସେ ଟାଇମ କୁ ବାବା ସକାଳୁ ଖାଲି ଇଟିଲି ଆଣିବେ ଇଟିଲି କୁ ଘୁଗୁନି ଆଣିବେ ହେରି ପୁରା କଣ୍ଟିନ୍ୟୁ ଚାଲିଲା ଲାଇ ଇଟିଲି ଘୁଘୁନି ପୁରା ଖାଇଲି ସବୁଦିନ ସକାଳୁ ସକାଳୁ। ବିରି ଜିନିଷ ଖାଇଲି ନା ଅ ବିରି ଜିନିଷ ଖାଇଲେ ଦେହରେ ଲାଗିଯାଏ ଜଲଦି। ତ ପୁରା ମୁଁ ତ ମୋତେ ଟିକେ ହେଇଗଲି ତ ମୋଟା ହେଲାକୁ ଘରେ କହିଲେ ଏଇ ଛୁଆଟା ଖାଉନଥିଲା କେତେ ପତଲା ଥିଲା ଏଇ ଏତେ ମୋଟା ଦେଖା ଯାଉଛି। ତାପରେ ମାମାକୁ ଦୁନିଆ କଥା କହିଲେ କଲେ ଖାଇବାକୁ ଏତେ କାଇଁ ଦଉଛ ମୋଟା ହେଇଗଲେଣି ସବୁ ପାଟି କଲେ। ତାପରେ- ତାପରେ ଏଇନା- ତାପରେ ଜଳଖିଆ ବନ୍ଦ କରେଇଦେଲା କହିଲା ଜଳଖିଆ ଦେଲେ ଅଧିକ ମୋଟା ହ- ସେ ଜଳଖିଆ ଖାଇଲିନି ତାପରେ ସେ ନର୍ମାଲ ରହିଲି। ଏବେ କଲେଜ ଗଲେବି - ଟିକେ ଟିକେ କମ୍ପ୍ୟୁଟର କ୍ଲାସ ଗଲାକୁ ସେପଟେ ପଳଉଛି ଟାଇମ ହଉନି ଆଉ ଖାଇବା ପାଇଁ। ଉଠୁଛି ସାତଟାରେ। ଖାଇକି ଯେଉଁ ସାଙ୍ଗେ ସାଙ୍ଗ ଆସିିକି ପୂଜା କରିକି ସାଙ୍ଗେ ସାଙ୍ଗେ ଯାଉଛି କମ୍ପୁଟର କ୍ଲାସ ଆଉ। ନ ଟାଇମ ହବ। ଆସିଲା ପରେ ଯାହା ବାବା ଖାଉଛନ୍ତି। ବାବାଙ୍କ ସହ ଅଳ୍ପ ଖାଇଦବା କଥା ଆଉ।
ହଁ ତ ଟାଇମ ମିଳୁନଥିବ ଆପଣଙ୍କୁ ଆଉ।
ହୁଁ
କମ୍ପ୍ୟୁଟର କ୍ଲାସ କଣ ଟାଲି କରୁଛନ୍ତି ନା କଣ?
ଟାଲି ସଇଲା ଏବେ।
ଟାଲିରେ ଏବେ କୋଉଟା ଚାଲିଛି କୋଉ ବସନ୍ ଟା?
ଟାଲି ଆମର ଟାଲି କଣ ଇୟର ପି ନାଇନ ଟା ତ ପୁରୁଣାଟେ ଥିଲା କିନ୍ତୁ ଟାଲି ପ୍ରାଇମ ଚାଲିଛି।
ଆଚ୍ଛା ଟେନ ଚାଲିଚି ଏବେ।
ହଁ କିନ୍ତୁ ଇର ପି ନାଇନେ ରେ ବି ଆମେ ଟିକେ ଟିକେ ସି ସିଖିଥିଲୁ କେତେବେଳେ କାଳେ କାମରେ ଆସିବ।
ହଁ ହଁ
କିନ୍ତୁ ଇର ପି ନାଇ ଟା ଟିକେ ଅଧିକ କଷ୍ଟ ଲାଗିଲା କିଛି ସିଷ୍ଟମ ଟା ମିଳିଲାନି କି କ ଯୋଉ ସଟକ ଟ ବଗେରା ଟେ ବହୁତ ହଇରାଣ ଲାଷ୍ଟକୁ ଗୁଗୁଲ ଫୁଗୁଲ ରେ ସର୍ଚ୍ଚ କରିକି ଯାହା ଟିକେଏ କରିବା କଥା କଲୁ କିନ୍ତୁ ତାପରେ ଟା ଲି ପ୍ରାଇମ ରେ କରୁଚୁ ତ ଏଇନା ଚାଲିଚି ସଇଲାଣିି ତ ଟାଲି ପ୍ରାଇମ ଟା ସଇଲା। ଏବେ ଚାଲିଛି ଆମର ହଁ ଏବେ ସି ପ୍ଲସ ଚାଲିଛି ଏଇ ମାସଟା ଲାଷ୍ଟ ତାପରେ ସଇଲା ଆଉ।
ତାପରେ କଣ ଜାଭା ଭାବା ଉପରକୁ ଯିବ ନା ନାଇଁ ଆଛା
ହେଲେ ଷ୍ଟେନ ପାଇଁ ସ୍ପେଶାଲ ପୋଷ୍ଟ ବାହାରୁଛି ନା ଗମେଣ୍ଟ ର
ଆଛା
ସେଥିରେ ଏଜ୍ ଲିମିଟେଡ୍ ବି ଅଛି ତ ଆମ ସାର୍ କହିଲେ କି ତମର ତ ଏଇନା ଏଜ୍ ହେଇନି ଯେଉଁ ପିଲାମାନେ କମ୍ପିଟେଟିଭ୍ କଣ ସବୁ ତିରିଶି ଉପରେ ପିଲା ସବୁ ଆପ୍ଲାଏ କରିପାରିବେ କାରଣ ପଇଁଚାଳିଶ ବର୍ଷ ପ ତାଙ୍କର ଅଛି ଯେତେବେଳେ ସେତେବେଳେ ବି କରିପାରିବେ ତ ଟେନ ପାଇଁ ହେଲେ ତାର ଏଜ ଲିମିଟେଡ୍ ସତେଇଶ ହେଲା ମାନେ ପିଲା କିଏ ପକେଇ ପାରିବେନି ତ ଏଇନା ଯେହେତୁ ନୂଆଁ ତୁ ସେଇଟି ଷ୍ଟେନଟା ଶିଖିଦେ ମୁଁ ସେ ଷ୍ଟେନୋ ଶିଖିଥିଲେ ଗଲା ଆଉ। ଗମେଣ୍ଟ ଚାକିରି ଆଜିକାଲି କହାକୁ ମିଳୁଛି ଭ ତ ଟ୍ରାଏ କରିବା କଥା ଗୋଟେ ଆ
ଆଜି ପର୍ଯ୍ୟନ୍ତ ଆପ୍ଲାୟେ ବି କରିନି
ଆଚ୍ଛା ଗମେଣ୍ଟ ହେଲେ ମେନ୍ ହେଲା ଟାଇମ୍ ଟିକେ ଲାଗିବ ଆଉ ଅଧିକ ଟାଇମ ଅପେକ୍ଷା କରିବାକୁ ପଡିବ।
ମୁଁ ଅକ୍ଚୁଆଲି ମୋ ଯେତେବେଳେ ଗମେଣ୍ଟ ଉପରେ ଏଜ ହେଲା ଯେ କଣ ଗୋଟେ ଜାଗାରେ ସବୁବେଳେ ବସିକି ରହିବ। ନିଜର କିଛି ଗୋଟେ ନାହିଁ ଯେ ନିଜେ ଚାହିଁଲେ କମ୍ପାନୀ ସୁଇଚ କରିବ କି କଣ ତା ଭିତରେ କେତେ ଲୋକ କେତେ ପ୍ରକାର କଥା କହୁଥିବେ ଚେଞ୍ଜ କରିପାରିବନି ମାନେ ଛୋଟ ବେଳୁ ମୋ ମାଇଣ୍ଡ ରେ ସେଟ ଥିଲା ବଟ ଏବେ ମୁଁ ରିୟଲାଇଜ କରୁଚି ଯେ କାଇଁ ଗୋଟେ ଗମୋଣ୍ଟ ଚାକିରି କଲିନି।
ଏବେ ବେଶୀ ଗମେଣ୍ଟ ଚାକିରିର ଚାହିଦା ଟା ପ୍ରବଳ।
ହୁଁ
କରିବା ଗମେଣ୍ଟ ଚାକିରି ବି ମିଳୁନି।
ଗମେଣ୍ଟ ଚାକିରି ତ ମିଳୁନି ଆଗ କାଳରେ ବହୁତ ମାନେ ଗମେଣ୍ଟ ଚାକିରିୀ ମିଳିବାଟା ସହଜ ଥିଲା କିନ୍ତୁ ଆଜିକାଲି ଲାଞ୍ଚ ଫାଞ୍ଚ ଦେଇକି ବି ଗମେଣ୍ଟ ଚାକିରି ମିଳିବନି।
ମୁଁ କହୁଛି ମୋ ଜେଜେବାପାଙ୍କ କଥା ମୋ ଜେଜେବାପା ମାନେ ଚତୁର୍ଥ ପଞ୍ଚମ ପଢିଥିଲେ ସେକ୍ରେଟେରୀ ଅଫିସରେ ଚା କରିଥିଲେ।
ଭାଗ୍ୟ
ମାନେ କଣ କହିବି?
ସେତେବେଳକୁ ବା ଘରୁ ଡାକିକି ନେଇକି ଯାଆନ୍ତି।
ମୋ ଅଜାଙ୍କୁ ବି ଆସିଥିଲା ମୋ ଅଜା କିନ୍ତୁ କଲେନି ମୋ ଅଜାଙ୍କର ଇଲେକ୍ଟ୍ରି ଲାଇନରୁ ଆସିଥିଲା କାରଣ ମୋ ଅଜା ଭଲ କରନ୍ତି ମୁଁ ଅଜା ବା ସେଇ ଆମର ପୂର୍ଣ୍ଣିମା ଗେଟ୍
ଆଜ୍ଞା।
ତା ସେପଟେ ସାଇଡ଼ ଗୋଟେ ମ ମନ୍ଦିରଟା ନାହିଁ ସେ ଯେଉଁ ଗଳି ଗୋଟେ ବୁଲିଲା ବେଳକୁ ଟର୍ଣ୍ନ କଲାବେଳକୁ।
ସେଇଟା ମୁଁ ଜାଣିନି ଏତେ
ସେଠି ପୂର୍ଣ୍ଣିମା କେଟା ଟିକେ ଆଉ କୋଉ ଗଳିରେ ସେଠି ଗୋଟେ ମନ୍ଦିର ଟେ ଅଛି ଦେବୀ ମନ୍ଦିର ତା ତା ସାଇଡ ରେ ଯୋଉ ମୂର୍ତ୍ତି ଯୋଉ ତିଆରି ହଉଛି ତା ସାଇଡ ରେ ଗୋଟେ ନାଇଁ ପଣ୍ଡାର ଇଲେକ୍ଟ୍ରୋନିକ୍ସ ବେଗେରା ସେଇଟା ମ ଅଜା ମାନେ ଅଜା ସେଠି ରହୁଛନ୍ତି।
ଆଛା।
ତ ଅଜା ଅଜାଙ୍କୁ ଆସିଥିଲା ଅଜା ଗଲେଣିି ସେଠିକି ମାନେ କରିବା ପାଇଁ ତ ସିଏ ଆସିକି ଭୁବନେଶ୍ୱରରେ ଏକଲା ସେଇିକି ରହିକି ଯାହା ଯାହା କରୁଛନ୍ତି ମୁଁ ବେଳେବେଳେ ଯାଏ ଅଜାଙ୍କ ପାଖକୁ ଏମିତି ତ ଯାଇ ହୁଏନି ସବୁବେଳେ। ଯାଏ ଯେତେବେଳେ ଗଲେ ଯାଇକି ପାଞ୍ଚଶହ ଟଙ୍କା ଝଡେଇ ଦିଅ ଦିଅ କଣ ଥରେ ଆସୁଛି ହେଁ ହେଁ।
ନାଇଁ ମାନେ ସେଗୁଡା ତ ହିଁ ଭଲ ନାତୁଣୀ ମାନେ ଆଉ ଅଜା ଙ୍କ ହାତରୁ ଗୋଟେ ବି ନାତୁଣୀ ନା।
ହୁଁ ଗୋଟେ ନାତୁଣୀ ନୁହଁ ମୋ ବଡ ମାଉସୀ ଅଛି ତାଙ୍କରି ବି ଝିଅ ଅଛନ୍ତି। ଯ ଅଜା ଯେତେବେଳ ବ୍ରହ୍ମପୁର ଯିବେ ଅଜା ତାଙ୍କୁ ନେଇକି ଦେବେ ଆଉ ମୁଁ ଯେ ଭୁବନେଶ୍ୱରରେ ଯେହେତୁ ରହୁଛି ମୁଁ ପାଖରେ ରହୁଛି ମାନେ ମୁଁ ଯିବି ଆଗ ଅଜା ଙ୍କ ପାଖକୁ ଯାଏ ଆଗରୁ ଯାଉଛି। ପ୍ରତି ସପ୍ତାହକୁ ଥରେ ରବିବାର ହେଲା ମାନେ ଅଜା ଚାଲ ସକାଳୁ ସକାଳୁ ଆଉ ଏବେ ଯାଇ ହଉନି ପାଠ ପଢା ଚାଲିଛି ଆଉ କୁଆଡେ ଯାଇ ହଉଛି ଏତେ।
ତାପରେ ଏବେ ଯୋଉବେଳେ ଖରା ଦିନରେ ବାହାରିବା ବହୁତ କଷ୍ଟ। ଇଛା ବି ହଉନି ଦିନରେ କୁଆଡେ ବାହାରିକି ଯାଉ।
ଆମର ଏଇନା କଲେଜ ଏକ୍ସାଂ ଚାଲିଛି ବୋଲି ଖାଲି କଲେଜ୍ ଯିବା କଥା ନହେଲେ ମୋର ଟୋଟଲି କଲେଜ୍ ଯିବାକୁ ଇଚ୍ଛା ନାହିଁ।
ଏ ଏବେଠୁ ଏକ୍ଜାମ ଷ୍ଟାର୍ଟ ହେଲାଣି। ଆଛାଟା ତମର ହଁ ହଁ ହଁ ହଁ। ସେକେଣ୍ଡ ସେମି ଷ୍ଟାର୍ ହୁଁ।
ହୁଁ ଏଇଭଳି ଆଉ।
ସେଇଥିପାଇଁ ପ୍ରିପାରେସନ ବି ଚାଲିଥିବ।
ହଁ ଚାଲିଛି ସେଇଭଲିଆ। କଲେଜ ରେ ତ କିଛି ପଢ଼ଉ ନାହାନ୍ତି ନିଜେ ଯାହା ସେଲ୍ଫ ଷ୍ଟଡି କରିବା କଥା।
ହୁଁ ଚୁଟିଂ ପ୍ରୋସେସ କମ ହେଇଯାଇଥିବ ଏବେ
ନା।
କୋଉ କଲେଜ?
କମଳା ନେହେରୁ ଓମେନ୍ସ କଲେଜ।
କମଲା ନେହେରୁ ହୁଁ ହୁଁ। କମଳା କମଳା ନେହେରୁ ଟା ବୋଧେ ଆମର ଯୋଉ ମାର୍କେଟ ପାଖରେ ନା।
ହଁ ହଁ।
ଆଚ୍ଛା। କେମିତି ଯିବା ଆସିବା କର? ଆଚ୍ଛା ବସ୍ ଡାଇରେକ୍ଟ ଯାଏ ସେଇଠିକି?
ହଁ ସେଇଟା ଯେ ଦେଇ କି ସେଇଟା ଯାଏ ପୋଖରୀୁପୁଟ ଦେଇକି ଏଇନା ଗୋଟେ ଆଉ ଗୋଟେ ଜାଗାକୁ ଯାଉଛି ସମ ହସ୍ପିଟାଲ ଦେଇକି ଯାଉଛି। ସେଇଟା ଏକାମ୍ର କଲେଜ୍ ରୁଟରେ ହିଁ ଯାଏ।
ଆଚ୍ଛା।
ହୁଁ।
ତାହେଲେ ପୋଖରୀ ପୂଟ ଆମର ଡି ଏ ଭି ସ୍କୁଲ ଦେଇକି ଯାଅ?
ମୁଁ ସେଇଠି ଯାଇନି ଆମର ତ ଏପଟେ ବଡଗଣ ନା ତ ଆମର ସାଇ ମନ୍ଦିର ଠୁ ଯାଏ ୟୁନିଟ୍ ୱଆନ୍ ଦେଇକି ସେଟା ଯାଏ ସେପଟେ। ପୋଖରୀପୁୁଟ୍ ଦେଇକି ଯାଇ ସେପଟେ। ହଁ ପୋଖରୀ ପଟେ ଅନନ୍ତନଗର ଯୋଉ ଅନନ୍ତ ର ନା ହଁ ଅନନ୍ତ ଫେଜ ନା କଣ ଯୋଉ ଅଛି ପୋଖରୀ ପଟରେ। ତ ସେଇଟି ମୋ ବଡ ବାପାଙ୍କ ଘର ବଡ ବାପା ଏବେ ଘର କିଣିକି ରହିଛନ୍ତି ସପଟେ।
ହ ହୋ। ଭଲ ତାହେଲେ ଆଉ।
ହୁଁ।
ହଉ ଆଜ୍ଞା ଟାଇମ ତ ହେଇଗଲାଣି। ମୁଁ ରଖୁଛି ଆମେ ପରେ କେତେବେଳେ କଥା ହେବା। ଆଜ୍ଞା ଧନ୍ୟବାଦ।
ହଁ।